ହାଲୋ।
ହଁ ହାଲୋ।
ହୁଁ କଣ କରୁଚନ୍ତି।
ଏଇ ପସିଚି ଆଉ କଁ କରିବି।
ହଁ ଆଜି ଆମେ ଗୋ ଟେ ନୂଆ ଟପିକରେ କଥା ହବା ଯଦି ଆମ ପାଇଁ ଗୋଟିଏ ଦିନ ଉଁ ଫୋନ୍ ଜମା ୟୁଜ୍ କରିବାନି। ତ ସେଦିନଟା କେମିତି କଟେଇବା ଆଉ କୋଉ କାମରେ ବେଶୀ ଟାଇମ ଦେବା। କି କଣ କରିବାକୁ ପସନ୍ଦ କରିବେ। ତୁମେ କଣ କରିବାକୁ ପସନ୍ଦ କରିବ।
ମୁଁ ମୁଁ ସୋ
ଶୋଇବାକୁ ପସନ୍ଦ କରିବେ ଗୋଟେ ଦିନରେ ତ ଗୋଟେ ଦିନରେ ତ ଫୁଲ ଚବିଶ ଘଣ୍ଟା ଶୁଇ ହବନି ତ ଶୋଇବା ଛାଡି ଆଉ କିଛି କାମ। ମାନେ ଶୁଇବେ ତ ପୁଣି ଆଉ କିଛି ତ କାମ କରିବେ ନା?
ଭଲ ଭଲ ରୋଷେଇ କରିବି ଛତୁ କରିବି ପନିରି କରିବି ରୋଷେଇ କରିବି। ହାଲୋ।
ହୁଁ ଆଜ୍ଞା।
ଭଲ ଭଲ ରୋଷେଇ କରିବି ରୋଷେଇ ହାଲୋ।
ହଁ ଶୁଣାଯାଉଚି କୁହ ଭଲ ଭଲ ରୋଷେଇ କରିବେ।
ଭଲ ଭଲ ରୋଷେଇ କରିବି ଖାଇବି। ଆଉ ସମସ୍ତଙ୍କୁ ଖାଇବାକୁ ଦେବି ଆଉ ବୁଲିବି ବୋହୁତ ସାରା ବୁଲିବି।
ବୋହୁତ ସାରା କୁଆଡେ ବୁଲିବେ ମାନେ ଏକା ବୁଲିବେ ନା ସାଙ୍ଗ ସହିତ ସାଙ୍ଗକୁ ତ କଲ୍ କରିପାରିବେନି କାହିଁକିନା ଫୋନ୍ ୟୁଜ୍ କରିବେନି।
ଅଁହଁ ତାଙ୍କ ଘରକୁ ପଳେଇବି।
ହଁ ଡାଇରେକ୍ଟ ଘରକୁ ଯାଇ ନେଇକି ଘୁରିବା ପାଇଁ ଯିବା ଆଉ।
ସିଏ ଯଦି ଫାଙ୍କା ଥିବ ତାହେଲେ ଯାଇ ତାକୁ ସାଙ୍ଗରେ ନେଇଆସିବି ବୁଲିବୁ।
ଆଉ କନ୍
ଦୁଇ ଜଣ ଜାକ ମିଶିକି ଆଉ ତାପରେ ଖାଇବି ଶୋଇବି ବୋହୁତ ଖାଲି ମୁଁ ଶୋଇବି ମତେ ଶୋଇବାକୁ ବୋହୁତ ଭଲ ଲାଗେ। ଏମିତିରେ ବି ତ ଫୋନ ଦେଖି ଦେଖି କି ଶୋଉଚି। ସେମିତି ଫୋନ ଦେଖିବିନି ତ ଶୋଇବି ଆଉ ସେମିତି ନିଦ ଲାଗିବନି ତ ଫୋନ ନ ଦେଖିଲେ ତ। ଫୋନ ଟା ଗୋଟେ ଏମିତିଆ ଅଭ୍ୟାସ ହେଇ । ହୁଁ ଫୋନ୍ ନ ଦେଖିଲେ ବି ନିଦ ଲାଗୁନି ତ ଆଉ।
ହୁଁ।
ହୁଁ, ତମେ କଣ କରିବ?
ମୁଁ କଣ କରିବି। ମୁଁ ତ ଫୋନ ନ ଦେଖିଲେ ବହୁତ ବୋର୍ ହେମି ବସି ବସି କଣ କରିବି। କିଛି କାମ କରିବି। ଯେମିତି ନିଜକୁ ବ୍ୟସ୍ତ ରଖିବି ଆଉ କଣ କରିବି ଆଉ ରାନ୍ଧା ରୋଷେଇ। ମାଆଙ୍କୁ ହେଲ୍ପ କରିବି। ଯୋଉ କାମ କେବେ କରୁନଥିମି ସେଇ କାମ ଟା ବି ମୁଁ ସେବେ କରିମି।
ହୁଁ।
। ସେମିତି ଦିନ ଭଲ ଲାଗେ ନା ଏମିତି ଫୋନ ରେ ରହିଲେ ଭଲ ଲାଗିବ ଯଦି କେହି କହିବ ଯେ ଗୋଟେ ଦିନ ତ ଫୋନ ନ ରହି ମାନେ ନ ଦେଖି ରହିଗଲ। ତେବେ ଏମିତି ଯଦି ସବୁଦିନ ହୁଅନ୍ତା ତେବେ କେମିତି ହୁଅନ୍ତା?
କଣ ହବ ମୁଁ ଜାଣି ମୋର।
ଆଜ୍ଞା?
ହୁଁ। ଜୀବନ ପୁରରେ ଅନ୍ଧାର ହେଇ ଯିବ ଯଦି ଗୋଟେ ଦିନ ଫୋନ ନ ଦେଖିବି ହୁଁ।
ଅନ୍ଧାର ବି ଯିବ?
ହଁ ସବୁ ଅନ୍ଧାର ହୁଁ।
ନାଇଁ ଆଗ କାଳରେ ତ ପ୍ରାୟ ନଥାଇ ଫୋନ ସେମିତି ସୁବିଧା ନଥାଏ। କିନ୍ତୁ ବହୁତ ମଜା ଥାଏ କିନ୍ତୁ ସେମିତି ବହୁତ ମଜା ବି ହବ।
ସେଟା ହଉଥିଲା। ଏବେ କଣ ଆଉ ହବ ଏଇଟା ସମ୍ଭବ?
ନା ଏବେ ହବନି ସେମିତି କାରଣ ଅଭ୍ୟାସ ହେଇଯାଇଛି ଯେହେତୁ। ନାଇଁ ନାଇଁ।
ତମ ପକ୍ଷେ ଏଇଟା ସମ୍ଭବ କରିପାରିବ ତମେ?
ନା ମୋ ପାଖରେ କଣ କେହି ବି କରିପାରିବେନି।
ସେଇ ତ ଅନ୍ଧାର ହେଇଯିବ ସବୁ ଅନ୍ଧାର ଦେଖାଯିବ ଦିନରେ ବି ସବୁ ଅନ୍ଧାର ଦେଖାଯିବ। ଦିନେ ଗୋଟେ ଦିନ
ହଁ। ।
ଦି ଦିନ ହେଇଗଲେ ଫୋନ ହେଲେ ବାଲାନ୍ସ ଯାଉନି ଅତି ବେଶୀରେ ଅତି ବେଶୀରେ ଗୋଟେ ଦିନ ଯୋଉ ଦିନ ସରୁଛି ସେ ତା ପରଦିନ ମୁଣ୍ଡ ଖରାପ କେମିତି । । ତାହେଲେ ଫୋନ୍ ନ ଧରିକିନା କେମିତି ରହିପାରିବ।
କେମିତି? ହୁଁ ସେମିତି କିନ୍ତୁ ଆଗ କାଳରେ ଯୋଉ ସେତେବେଳେ କିନ୍ତୁ ଏତେ ଫୋନ ନଥିଲା କିନ୍ତୁ ସେମାନେ କେମିତି ରହୁ ଥିଲେ? କିଛି ଆଇଡ଼ିଆ ଅଛି କି?
ନାଇଁ ମତେ ତ ଜଣା ନହିଁ ତ ମୁଁ ଟିଭି ଦେଖେ ମୁଁ ଯେତେବେଳେ ଛୋଟ ଥିଲି ବହୁତ ଟିଭି ଦେଖେ।
ନାଇଁ ଯୋଉ ଆଗ କାଳରେ ମାନେ ସେମାନଙ୍କ ପାଖରେ ଫୋନ ନଥିଲା ସେମାନେ ଫ୍ରି ଟାଇମ ରେ ଯୋଉ ରାତିରେ ବାହାରେ ବସଛନ୍ତି। ଥଣ୍ଡା ଥଣ୍ଡା ହାଵା କିନ୍ତୁ ଆମେମାନେ ଏବେ ତ ଫୋନ ଧରିଲେ, ବସିଲେ ଦେଖିଲେ ବା
ହଁ ଏଇ ଖୁଲା ହୁଁ ଏଇ ଖୁନା ସନ୍ଧ୍ୟା ହେଲେ ଗୋଟେ ଚେୟାର, ଗୋଟେ ଫୋନ, ଗୋଟେ ପାଣି ବୋଟଲ।
ହଁ।
ଏତିକି ଆଉ କିଛି ଦରକାର ନାହିଁ ତ। ଖାଇବା ହେଲେ ହେଲା ନହେଲେ ନାଇଁ ସ୍ନାକ୍ସ କିଛି ଦରକାର ନହିଁ ତ।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
ହଁ କିଛି ଫୋନ ନହେଲେ ହଁ।
କିନ୍ତୁ ଫୋନ ନହେଲେ ନିଦ ଆସିବନି ଖାଇବା ବରଞ୍ଚ୍ ଗୋଟେ ଦିନ
ହୁଁ। ଆମ କଥା କଉଚ ଯୋଉ ଗୋଟେ ଛୋଟ ପିଲା ଦୁଇ ତିନି ବର୍ଷର ଗୋଟେ ପିଲାକୁ ଯଦି ଫୋନ୍ ନଦବୁ ସେ ଖାଉଚି?
ନାଇଁ ସେମିତି ଅଭ୍ୟାସ ହେଇଯାଇଚି କାରଣ ଆଗୁରୁ ମା ବା ମାନେ ଛୁଆ ଖାଇବନି ମାନେ ତା କୁ ମାନେ କାଖରେ ଧରି ନେଇି ତ ବୁଲେଇ ବୁଲେଇ ବୁଲେଇ ବୁଲେଇ ଖୁଆଉଥାନ୍ତି।
ହୁଁ।
ଏମିତି ମୋ ମାନେ ମୁଁ ଯେତବେଳେ ଛୋଟ ଥିନି ମାଆ ବି ସେମିତି କରୁଥାନ୍ତି କିନ୍ତୁ ଏବେ ମୁଁ ଦେଖେ ସବୁ ଛୋ ଛୋଟ ଛୁଆ ମାନେ ଖାମିନି ବଦମାସ କରିବେନି ଫୋନ ନେ ବସିକି ଖାଇଦେ। ବାସ୍ ଅଭ୍ୟାସ ଗୋଟେ ରହିଗଲା ଯାହାନେ ଫୋନ୍ ନେ।
ହୁଁ ଅଇଟା ଗୋଟେ ଅଭ୍ୟାସ ହେଇଗଲାଣିି ଆକଚୁଲିରେ।
ହଁ।
ହଁ ଯୋଉଟା ଯାହା ଅଭ୍ୟାସ ହେଇଯିବ। ତମେ ଯେତବେଳେ ଛୋଟ ଥିଲ ତମେ ଫୋନ୍ ଦେଖୁଥୁଲ?
ମୁଁ ଛୋଟ ଥିନି ମୁଁ ଫୋନ ଦେଖିନେହିଁ।
ସେଇ ଟିଭିରେ ଦେଖୁଥିଲି ଟିଭିରେ ବସି କାଟୁନ ଦେଖୁଥୁଲ।
ହଁ ଟିଭି ରେ କାଟୁନ ସିଏ ବି ଜଣେ ନୁହେଁ ସବୁ ସାଙ୍ଗ ମାନ ମାନେ ପାଖାପାଖି ଛୁଆ ମାନେ ବସିଥିବେ ଦେଖୁଥିବେ ଗୋଟେ କାଟୁନ ଚଲାଣି ହେଇଥିବ ପସନ୍ଦ ଆସୁ ନ ଆସୁ ଦେଖିବା ଦରକାର ସେଇଟା।
ହଁ ଆଉ ଏବେ
ଏବେ ତ ନିଜ ମର୍ଜିର ଫୋନ୍ ଧରିଲୁ ଦେଖିଲୁ।
ଏବେ ଇନଷ୍ଟାଗ୍ରାମ ଇନଷ୍ଟାଗ୍ରାମ ନହେଲେ ହଉଚି ୟୁଟ୍ୟୁବ ୟୁଟ୍ୟୁବ ନହେଲେ ଫେସବୁକ୍ ଏମିତି ସବୁ ଚାଲିଚି ନହେଲେ ଟୁଇ ଟର ଏମିତି ସବୁ ଚାଲିଚି କୋଉ ଗୋଟିଏ ଜାଗାରେ ସ୍ଥାଇ ହେଇକି ବି ରହୁନାହାନ୍ତି।
ନା ଆଉ ଆମେ ମାନେ ଏତେ ମାନେ ଏମାନଙ୍କୁ ଇ ଗୋଟେ ଭିଡିଓ ଯଦି ବେଶୀ ସେକେଣ୍ଡ ପାଇଁ ଆସିଗଲା ତାକୁ ବି ଆମେ ଦେଖିଲୁଣି। ଫଟାସ୍ କରି ସେଟା ହଁ ସ୍କିପ୍ କରି କିନ୍ତୁ ସେଇ ଟାଇମରେ ଲୁ ଲୋକମାନଙ୍କର ଅ ମାନେ ବୁଝାମଣା କଥାବାର୍ତ୍ତା ସବୁ ବହୁତ ଭଲ ଥିଲା। ମାନେ ଟାଇମ ପରସ୍ପର ଭିତରେ ବହୁତୁ ବିତଉଥିଲେ କିନ୍ତୁ ଆମ ଟାଇମରେ କିଛି ଗୋଟେ କଥା ହେଲା ଠିକ୍ ଅଛି କଲ ରେ କଥା ହବା ମେସେଜ କରିଦବା କିନ୍ତୁ ସେଇ ଟାଇମରେ
ବୁଝାବଣା ଏଇଭଳି ସବୁ ବୁଝାବଣା ଫୋନ କୁ ନେଇକି ହେଇଯାଉଚି।
ହଁ ଫୋନ୍ କୁ ନେଇ କିଛି ଗୋଟେ ଇମ୍ପୋର୍ଟାଣ୍ଟ କଥା ହଉ ଠିକ୍ ଅଛି ମୁଁ ମେସେଜ୍ କରିଦେବି କିନ୍ତୁ ସେଇ ଟାଇମ୍ ରେ ବସିକି କଥା କହିବା ବୁଝେଇବା ସେ ଗୋଟେ ଅଲଗା କିଛି।
ଏ ଘର ଭିତରେ ଯଦି ବାବା ଶୁଅନ୍ତି କହିବେ ଟିକେ ଭାଇ କୁ ଡାକେ ବୋଲି ରୁଅ ମୁଁ ଭାଇ କୁ ଫୋନ କରିଦଉ
କଲ କରିଦଉଚି ହଁ ଆଉ ପାଖୁକୁ ଯିବିନି।
ହୁଁ।
ସେମିତି।
ଏମିତି ହିଁ ହଉଚି ଏବେ।
ହୁଁ ଯଦି ତମୁକୁ କେବେ ଯଦି କିଛି ମୌକା ମିଳିଲା ମାନେ ଆଗ ଜମାନା ଯେମିତି ଫୋନ ନଥିଲା। ସେମିତି ସୁବିଧା ନଥିଲା ଜିମ୍ ମାନେ ଯିବାକୁ ଚାହିଁବ ନା ନାଇଁ?
ଜମା ନୁହେଁ ମତେ ସବୁ ଅନ୍ଧାର ଦେଖାଯିବ ରାତିରେ ହଉ ଗୋଟେ ଦିନ ହେଲେ ପାଇଁ ହେଲେ ଚଳିବ। ଆମେ ଗୋଟେ ଥର ଯାଇଥିଲୁ ପି କନିକ୍ ଯାଇଥିଲୁ ମୟୂରଭଞ୍ଜ ଯାଇଥିଲୁ ଏବେ ଏବେ ଯାଇଥିଲି ଯୋଉ ଜା ଫେବୃଆରୀ ମାସରେ ହେଲା କି। ସେଇଥି ବୁଲିବାକୁ ଟିକେ ପ୍ଲେସ୍ ବୁଲିବାକୁ ଯାଇଥିଲୁ ମାନେ କଇଲୁ ଜିଓ ର ନେଟୱାର୍କ ନାଇଁ ତ।
ହଁ ଜିଓର ନେଟୱାର୍କ ନଥିଲା।
ନାଇନ ନଥିଲା। ସକାଳୁ ମାନେ ପହଞ୍ଚିଲେ ଏଗାରଟା ବେଳେ ଠାରୁ ଘର ଫୋନ୍ ଯିଏ ଫୋନ୍ କରୁଛି ଘରେ ସୁଇଚ୍ଅଫ ସନ୍ଧ୍ୟା ସାତଟା ଛାଡିଲୁ ଯାଇକି ନେଟାର୍କ ଆସିଲା ଘରକୁ ଫୋନ୍ କଲୁ। ଘରେ ଭାବିଲେ କୁଆଡ଼େ ପଳେଇଲା। ଘରେ ପୁରା ଛାନିଆ।
ହଁ ବ୍ୟସ୍ତ ହେଇଯିବେ କାରଣ ନେଟୱାର୍କ ଆସୁଥୁନି କଲ୍ ବି ଯାଉନଥିବ।
ଓହୋ ମାନେ ଫୋନ୍ କିଛି ନାହିଁ ତ ପୁରା ଛକି ନେଟୱାର୍କ ଜାଗାରେ ପୁରା ଛକି।
ହୁଁ ମାନେ କିଛି ମାନେ ଭିତରକୁ ପାହାଡ କି ସେମିତି କିଛି ଭତରକୁ ଯାଇଥିଲେ କି?
ହଁ ପାହାଡ ଝରଣା ଜାଗା ଟା।
ହଁ ସେମିତିରେ ତ ନେଟୱାର୍କ ଆସେନି।
ହୁଁ।
ଯଦି କେହି ଆଶାରେ ଯାଇଥିବ କି ମୁଁ ରିଲ୍ ତୁ ବନେଇବି ତ ସେ ରିଲ୍ସ ବି ବନେଇ ପାରିବନି।
ଏଇଟା ତ ବେଶୀ ଆମେ ଯାଇଥିଲୁ ଯେତିକି ହେଲା କିି ଆମେ ସାଙ୍ଗମାନେ ସବୁ। ଇଏଥିଲୁ ଟ୍ରାଭେଲର କରିକି ସମସ୍ତେ ଯାଇଥିଲେ ଫଟୋ ଉଠେଇବା ରିଲ୍ସ କରିବା। ସେ ଝରଣା ଟା ନେ ଖାଲି ଖାଲି ଝରଣା ସେଇଠି ଏତେ କିଛି ନାଇଁଥା ସେଇଠି ଫିଷ୍ଟ କରିବୁ ଖାଲି ଭୋଜି କରି ନିଜ ରଷେଇଆ ନେଇଥିଲୁ ଖାଇବା ଜିନି ସେଠି ତ ସବୁ ନେଇଥିଲେ ଏଠି ରୋଷେଇ ହବ ରୋଷେଇ କରିବ ରୋଷେଇ ଆମେ ଖାଇବୁ।
ହୁଁ।
ହେଲା ଆଉ ରିଲସ୍ କର। ଫଟୋ ଉଠେଇବୁ ଆଉ ଆମେ ଯେମିତି ଝରଣା ଉପରେ ଗାଧେଇକି ଫୋନ୍ ଫୋନ୍ ବାହାର କଲା ବେଳକୁ ଘରେ ଫୋନ୍ ପହଞ୍ଚିଲି ଘରକୁ ଏପର୍ଯ୍ୟନ୍ତ ଗୋଟ କଲ୍ ଫଲ୍ ଆସୁନି ତ କେହି ପଚାରୁନାହାନ୍ତି। ଖାଲି ଏମିତି କଥା ହଉଛୁ କି ଫୋନ୍ କୁ ଦେଖୁନୁ ତ? ତାପ ଆମେ ଯେତେବେଳେ ସେଠି ପହଞ୍ଚିକି ରିଲସ୍ କରି ଫୋନ୍ ବାହାର କଲୁ ଦେଖିଲା ବେଳକୁ ନେଟୱାର୍କ ଜାଗା ପୁରା ଛକି।
ହଁ ସେମିତି ହୁଏ। ସେମିତି କିଛି ଭଲ ଭଲ ଜାଗାରେ କିଛିଟା ଅସୁବିଧା ରହିଯାଏ।
ହଁ ବେଶୀ ଭଲ ଭ ଜାଗା ଟାକୁ ବାଛି ଦେଇଥିଲୁ ଦେଖିଲା ବେଳକୁ ଲୋକ ସରିନାଇଁ ମୋର ନେଟୱାର୍କ ନାହିଁ ତ ଜାଗା ଟା ପୁରା ବହୁତ ସୁନ୍ଦର। ପୁଲ୍କ ନାହିଁଦ।
ଯାହା ଫଟୋ ଉଠେଇଥିବ ଆଉ।
ଓହୋ। ସେଠି ବହୁତ ସାରା ଲୋକ ରହୁଛନ୍ତି। ଭାବିଲେ ସେମାନେ ସବୁ କେମିତି ରହୁଛନ୍ତି।
ସେମାନଙ୍କର ବିତ ନେଟୱାର୍କ ନଥିବ ସେମାନେ ବାହାର ଲୋକ ସହିତ କଥାବାର୍ତ୍ତା ହେଉନଥିବେ ସେମାନଙ୍କର ନିଜ ଲୋକ ଯୋଉ ସେଇଠି ପାଖରେ ଥିବେ ସେମାନଙ୍କର ଦରକାର କଣ ଆଉ।
ନାଇଁ ଆଜିକାଲି କାହା ପାଖରେ ବି ଫୋନ ନାହିଁ ତ କହୁନା ତାଙ୍କର ଗୋଟେ ଆମର ସମସ୍ତ ଆମେ ସମସ୍ତେ ଯୋଉ ଯାଇଥିଲୁ ଆମର ସବୁ ହଉଛି ଜିଓ ସିମ୍ ଆଉ ସବୁ ଜାଗାରେ ତା ନେ ଟୁଏକ ନାହିଁ ତ ନାଁ ଜିଓ ର ହଁ। ଆମେ ଯୋଉ ସିମ୍ ସବୁ ନେଇଥିଲୁ ଜିଓ ଏୟାରଟେଲ ଆମେ ସବୁ ଏଇ ସିମ୍ ବେଶୀ କାଲି ୟଜ୍‌ କରୁଛୁ। ଏଇ ଯୋଉ ସିମ୍ ଗୁଡାର ନେଟୱାର୍କ ନଥିଲା ବାକି ତାଙ୍କର ଆ ଗୋଟେ ଅଲଗା କଣ ସିମ୍ ଥିଲା। ତାଙ୍କ ସେମାନେ ତାଙ୍କର ୟୁଜ୍‌ କରନ୍ତି ଆଇଡିଆ କି ଏମିତି ଗୋଟେ କଣ ଏୟାରସଲ ଗୋଟେ କଣ ସିମ୍ ୟୁଜ୍‌ କରନ୍ତି।
ହଁ।
ଗୋଟେ ଚିମ୍ ଆକ୍ଟିଭ ହେବା ପାଇଁ ମିନିଟ ଚବିଶ ଘଣ୍ଟା ଦରକାର।
ହଁ ତେମିତି ହଠାତ୍ ଜାଣିବୁ ବି କେମିତି କି ଏଇ ଜାଗାରେ ଏଇ ସିମ୍ ଟା ହିଁ ଚାଲୁଚି।
ହୁଁ। ସେଇଟା ତ ଆଉ ଗୁଗଲ୍ ମ୍ୟାପ୍ କହିବନି ନା।
ହଁ।
ତାହେଲେ ଭାବ ଗୋଟେ ଦିନରେ ପୁରା ମୁଣ୍ଡ ଖରାପ ହେଇଗଲା। ଘର ଲୋକଙ୍କର ପୁରା ମୁଣ୍ଡ ଖରାପ କମି ଫୋନ ଉଠଉନାହାନ୍ତି।
ହଁ ସେମାନେ ବି ବ୍ୟସ୍ତ ହୋଇଯାଇଥିବେ କୁଆଡେ ଗଲା ଏତେ ଟାଇମ୍। ଫୋନ୍ ନାଇଁ କଲ୍ ନାଇଁ ରିସିଭ ନାହିଁ କି ଯାଉ ବି ନାହିଁ କଲ୍ ହଠତ୍।
ପୁଣି ପୁଣି ବଣବୁଦ ଏରିଆ ହେଲା ହାତୀ ହାତୀ ଏରିଆ ହାତୀ
ସମସ୍ତଙ୍କର ଗୋଟେ ସେମିତି ଗୋଟେ ଭୟ ହବ।
ନିହାତି
ତୁମେ ବି ସାଙ୍ଗମାନେ ଯୋଉ ଯାଇଛ ତୁମେ ବି ବ୍ୟସ୍ତ ହଉଥିବ କି ଏଠୁ ବାହାରିଲେ କଲ୍ କରିକି ବ୍ୟସ୍ତ ହେଉଥିବେ।
ସାଙ୍ଗମାନେ ଶୁଣେ ଘରକୁ ଫୋନ କରିଵେ ତରେ କଥା ଯଧା ପଳେଇଛି। ପାହାଡ ଉପରକୁ ଅଧା ଅଛି ତଳେ ଅଧା ଅଛି ଯୋଉି ରୋଷେଇ ହଉଛି।
ହୁଁ
ହେ କି ସମସ୍ତେ ମିଶିକି ବାହାର ଯାଉ କି ଆଗ ପଛକ ରହିଯାଉଛନ୍ତି କିଏ କୋଉଠିଳି ଯାଉଛନ୍ତି କିଏ କୋଉଠି ରିଲ ବୋଲି ଫୋନ କରିବାକୁ ଲକେ ଜଣାପୁଣି ତ।
ହଁ
ପାହାଡ ଭିତରେ ନା ହାତୀ ଫାତି ବୁଲଥିବେ ଭାଲୁ ଫାଲୁ ବାହାରିବେ। ତ ପାହାଡ ଉପରେ ଚଢିବୁ ସମସ୍ତେ ତ ମିଶିକି ଯିବୁ ନା। ହଁ ଟିକି ଯିବ ନା କିଏ କୋଠି ରହିଗଲା ବି କାହା ଖୋଜି ପାଇଲୁନ ତ।
ହଁ ଲାଷ୍ଟରେ ଫେରିଲା ବେଳେ ଦେଖା ହେଇ ଯିବ।
ହୁଁ କିଏ କହିଲେ ହେଇ ତମେ କ ଆସିଲନି ଆମେ ଯାଉଛୁ ଏବେ।
ହୁଁ
କେମିତି?
ଅ।
ହ।
ଫୋନରେ ବି ବହୁତ ସୁବିଧା ହଁ ଆମେ ବି ଯାଇ। ଆମେ ବି ଏଇ ଯୋଉ ବାଲେଶ୍ଵରରେ ଦେବୁ କୁଣ୍ଡ ଜାଣିଛ?
ହଁ ଜାଣିଛି ଯାଇଛି ବହୁତ ସୁନ୍ଦର ଜାଗା।
ବହୁତ ସୁନ୍ଦର ଜାଗା ବାକି ଗାଡି ଯାଏନି ନା ସେଠୁ ଚାଲିବା ପାଇଁ ବହୁତ ବାଟ।
ବସ୍ ପାଞ୍ଚ ଛଅ ସାତ କିଲୋମିଟର ପୁରା ଚାଲିବାକୁ
ହଁ ଚାଲିବାକୁ ପଡେ ସେଇ ଯୋଉ ଲାଲଗୁଡି ରାସ୍ତା ମାନେ ଟାଇପ ରେ। ଚାଲି ଚାଲି ଗୁଡ ତ ବଥା ହେଇଯିବ ସେ ଡ୍ରେସ ଯଦି କିଏ ହ୍ୱାଇଟ କଲର ପିନ୍ଧିକି ଯାଇଥିବ। ତା ମାନେ ଅବସ୍ଥା ଖରାପଁ।
ଡିଡେ ପୁରା ନାଲି ହେଇକିବାରିବ ଅରେଞ୍ଜ କଲର ହେଇକି କମଳା କଲର।
ହଁ ଆମ ସାଙ୍ଗଟେ ଜଣେ ୱାଇଟ୍ ପ୍ୟାଣ୍ଟ ଗୋଟେ ପିନ୍ଧିକି ଯାଇଥିଲେ।